ହ୍ୟାଲୋ! ହ୍ୟାଲୋ!
ହଁ, ମୋ କଥା ଶୁଭୁଛି ତ?
ଆଜ୍ଞା!
ହ୍ୟାଲୋ! ହଁ, ଜୟ ଜଗନ୍ନାଥ। ହ୍ୟାଲୋ! ଜୟ ଜଗନ୍ନାଥ ହଁ, ଆଉ କଣ କରୁଥିଲ ଏବେ?
ଏଇ ଗେମ୍ ଖେଳୁଥିଲୁ ବସିକି ଆଉ।
କୋଉ ଗେମ୍
ଏଇ ଫ୍ରି ଫାୟାର ଖେଳୁଥିଲୁ ବସିକି ଆଉ।
ଆଚ୍ଛା! ଆଚ୍ଛା! ଫ୍ରି ଫାୟାର୍ ଗେମ୍ ଖେଳୁଛ ନାଇଁ କି ମୁଁ ବି ଖେଳେ। ଏବେ ଛାଡ଼ି ଦେଇଛି ମୁଁ ବି ଖେଳୁଥିଲି।
ହଁ, ଏବେ ଆପଣ କଣ କରୁଛନ୍ତି?
ବସିଛି କଣ କରିବି।
ଖିଆ ପିଆ ସଇଲାନି?
ନା, ନା ଖାଇବା ପିଇବା ଏବେ ହେଇନି ଆହୁରି ଲେଟ ହବ ଟିକେ। ଏଗାରଟା ହେଇଯିବ, ତମର ସରିଲାଣି?
ହୁଁ, ଆମର ମୁ ସରିନି ମୁଁ ଜଲଦି ଖାଇଦେଇକି ଆଇଛି।
ଓହୋ ଖେଳିବ ବୋଲି।
ନା, ନା ହେ ବର୍ଷା ଫାଗ ଟା ତ ଜଲଦି ଖାଇଦେଇକି ପଳିଆଇଛି ଶୋଇବି ଯାଇକି।
ଆଚ୍ଛା! ଆଚ୍ଛା! ଆଚ୍ଛା! ଏବେ କଣ କରୁଛ, କୋଉଠି ଅ ଚହୁଛ ତମେ କୋଉଠି, ତମ ଘର କୋଉଠି?
ଭୁବନେଶ୍ଵର।
ଆଚ୍ଛା ଭୁବନେଶ୍ଵରେ କୋଉଠି ରହୁଛ?
ଆଜ୍ଞା ପଟିଆ ପାଖ
ଓହୋ ପଟିଆରେ ରହୁଚ।
ଆଉ ଆପଣଙ୍କ ଘର?
ଇଏ ଆମ ଘର ତ ହଉଛି ଜଙ୍ଘିଆ ଖୋର୍ଦ୍ଧା ଆ ମୁଁ ଭୁବନେଶ୍ଵରରେ ରହୁଛି ଇନ୍ତୁ।
ଭୁବନେଶ୍ଵରରେ କୋଉଠି?
ଆମୁତ ମଣ୍ଡୋ।
ଓହୋ।
ହୁଁ କରୁଛ କଣ ପଢାପଢି କରୁଛ ନା କଣ?
ହୁଁ ପଢାପଢି ଚାଲିଛି, ଜବ ପାଇଁ ପ୍ରିପେସନ ହଉଛି।
ଆଚ୍ଛା ଆଚ୍ଛା କଣ ପଢୁଚ?
ଏଇ ଗ୍ରାଜୁଏସନ ଲାଷ୍ଟ ଇୟର ଚାଲିଛି।
କଣ ଷ୍ଟିମ୍ କଣ ରଖିଛ?
ଉ ଆର୍ଟ୍ସ।
ଆଛା ଆର୍ଟ୍ସ ରଖିଛ ନାଇଁ ବହୁତ ଭଲ କାହିଁକି ନା ଏବେ ମାନେ କଣ ସାଇନ୍ସ କରିକି ବି କିଛି ଲାଭ ନାହିଁ କମେର୍ସ କରିକି କିଛି ଲାବ ନାହିଁ ସବୁ ସେମ୍ ମାନ୍ ଲେବୁଲର ହେଇଗଲାଣି।
ହଁ ଆ ଆପଣ କଣ କରୁଛନ୍ତି?
ଆ ମୁଁତ ଜବ୍ କରୁଛି ଏବେ।
କୋଉ ଜ
ଶବ୍ଦ ଭଲ ଭାବେ ଶୁଭୁନି, ଗୋଟେ ଇଞ୍ଚିଟ୍ୟୁଚ ରେ ଅଛି ଆ ମାନେ କାଉସିଲର ପୋଜିସନ ଆଡମିସନ କରଉଛି ପିଲାଙ୍କର।
ଓହ।
ହୁଁ। ଆ ଯୋଉଠି କି କେବଳ ଆ ଯୋଉ ଆଇ ଟି ପାଠ ହିଁ ପଢା ହୋଉଛି। ଆଉ ମାର ଶତ ପ୍ରତିଶତ ପୂରା ମାନେ ତମକୁ ଦିଆଯାଉଛି ମାନେ ଚାକିରୀ ଦିଆହୋଉଛି। ପୁରା ଗ୍ୟାରେଣ୍ଟି ରହୁଛି ସେଥିରେ।
କିଛିବି ଶବ୍ଦ ଶୁଭୁ ନାହିଁ,
ଯୋଉଁମାନେ ହେଠି କୋର୍ସ କରୁଛନ୍ତି ଯେମିତିକି ନର୍ମାଲ ତମର ରହିଲା ପିଜି ଡିସିଏ ଟାଲି ଆ ଆଡଭାନ୍ସ ରହୁଛି ତାର ଆଡଭାନ୍ସ ଲେବୁଲ ରେ ଆମେ ସବୁ ପଢ଼ଉଚୁ। ପଠେଇଲା ପରେ ତମକୁ ସାର୍ଟିଫିକେଟ ସହିତ ଆମେ ଜବ୍ ବି ଦଉଛୁ।
କୌଣସି ଶବ୍ଦ ଶୁଭୁ ନାହିଁ,
ଆର୍ଟସ ପିଲାମାନଙ୍କ ପାଇଁ ବି ଅଛି ଏମ୍ ଆଇ ଏସ୍ ଷ୍ଟନାଲିଷ୍ଟ ଡାଟା ଆନାଲିଷ୍ଟ ଏସବୁ ରହୁଛି।
ଆଚ୍ଛା।
ହୁଁ। ଭଲ ରହୁଚିସ୍ ମାନେ ଏଟା ସତେଇଶି ବର୍ଷ ତଯେହେତୁ ରହିଲା ଇନ୍ଷ୍ଟିଟ୍ୟୁଟ ଟା ତମେ ଜାଣିଥିବ ଅ ବୋଧେ? କାହିଁକିନା ସେ ପାଖାପାଖି ଗୋଟେ ଅଛି। ଆଉ ଗୋଟେ ବ୍ରାଞ୍ଚ ଆମର।
କୋଉଟା କହୁନାହାନ୍ତି?
ଆ ଇ ସି ଏ।
ହଁ ଶୁଣିଚି।
ହୁଁ। ସେଟା ମାନେ ବହୁତ ଭଲ ସୁଯୋଗ ରହୁଛି ପିଲାମାନଙ୍କ ପାଇଁ ଯୋଉମାନେ ଜବ୍ କର କରନାହାନ୍ତି। ଯାହା ପାହାରେ ମାନେ ପ୍ଲସ ଥ୍ରୀ ପରେ ଯାହା ପାଖରେ ଟିକେ ପଇସା କମ ରହୁଛି ଏମ ବି ଏ କରିପାରିବେନି ପି ଜି କରିପାରିବେନି କି ବିଇଡି କରିପାରିବେନି ସେମାନଙ୍କ ପାଇଁ ଏଇଟା ବହୁତ ଭଲ। କମ୍ ଖର୍ଚ୍ଚରେ ସେମାନେ ଗୋଟେ ଭଲ ଆଇ ଟି ସେକ୍ଟରରେ ଜବ୍ ପାଇପାରିବେ। ହୁଁ। ଆଉ ତମ ଜୀବ ମାନେ ଲକ୍ଷ୍ୟ କଣ ରଖିଛ କଣ କରିବାକୁ ଇଚ୍ଛା ତମର?
ମୋର ଲକ୍ଷ ଅଛି ଆର୍ମିରେ।
ଆଚ୍ଛା କେତେ ଜଲ୍ଦି ଉଠୁଛ ରନିଙ୍ଗ ପାଇଁ?
ହୁଁ ସେମିତି ପାନ୍ସଟା, ସାଢେ ପାନ୍ସଟା, ହେଇଯାଉଛି ଏଇକା ବର୍ଷା ପାଗ ତ ଉଠିବାକୁ ଇଚ୍ଛା ହଉନି। ଡେରି କରି ଉଠୁଛି।
ଓ ହୋ। ନାଇଁ ହଁ ସେବେ ତ ଚାଲିଛି ସେମିତିଆ ଏବେ ଆଉ।
ହଁ।
ଆସିଲାଣି ତ ବର୍ଷା ଦିନ ଏବେ ସେମିତି ହବ ଆଉ।
ହୁଁ।
ହୁଁ ଆଉ କଣ ଖାଇଲ ଆଜି?
ମୁଁ ଖାଇଲି ରୁଟି ସନ୍ତୁଳା ହେଇଥିଲା।
ବଢ଼ିଆ ମତେ ମୋ ଫେବରେଟ୍।
ମୁଁ ଖାଏ ନାହିଁ ଖାଲି ଆଳୁ ବାଛି ବାଛି ଖାଇଛି।
ନାଇଁ ବହୁତ୍ ଭଲ ଏମିତି ସେ ଜିନିଷଟା। ଖାଲି ଆଳୁ ଖାଇଲେ କଣ ହବ? ପରିବା ବି ଖାଅ ସବୁ ଜିନିଷ ଅଛି ସେଥିରେ ପୃଷ୍ଟିସାର ମିଳିବ।
ନାଇ ମୁଁ ଛୋଟବେଳୁ ସେରା ଖାଇନି। ଡାଲମା ହଉଥାଉ ଖାଲି ଆଳୁ ଖାଉଥିବି ଡାଲମା ଜ ଆଉ ସବୁ ଥୁଆ ହେଇଥାଉ ପନିପରିବା।
ଛୋଟବେଳୁ କେହି କିଛି ଖାଆନ୍ତିନି ଖାଇବା କେହି ଶିଖନ୍ତିନି ଆସ୍ତେ ଆସ୍ତେ ଖାଉ ଖାଉ ଖାଆନ୍ତି। ପରିସ୍ଥିତି ଏମିତି ହବ ସେ ଆଳୁ ହିଁ ମିଳିବନି ଖାଲି ପରିବା ପକେଇ ଖାଇବାକୁ କହିବେ। ସେତେବେଳେ କଣ କରିବ? ଖାଇବାକୁ ବାଧ୍ୟ ନା ନାଇଁ ପୁଣି ଏବେ ହଁ ଅଛି ବୋଲିକି ଆମ ପାଖରେ ଏ-ଏଇ। ଯେମିତି ଚାରି ପାଞ୍ଚଟା ଅପସନ୍ ଅଛି ବୋଲି ଆମେ ଖାଇଦଉଛେ। ବୁଝୁଛ ନା ନାଇଁ ଆମେ ମୁଁ ବି ସେଇଆ ଥିଲି। ମୁଁ ବି ସେଇଆ ଥିଲି ଏବେ କିନ୍ତୁ ପରିସ୍ଥିତିରେ ପଡ଼ିକି ସବୁ ଖାଇବାକୁ ପଡୁଛି।
ହଁ।
ଯେତେବେଳେ ନିଜେ କରିବା ନିଜେ ଇନକମ୍ କରିବା ସେତେବେଳେ ନିଜେ ସବୁ ଜିନିଷ ଇଏ କରିବା। ଉଁ ମାନେ ତାପରେ ବି ଉଁ ସବୁ ଜିନିଷ କଣ ଆମ ଆମ ଅନୁସାରେ ତ ହବନି ନା। ସବୁବେଳେ ବି ଦେହ ଭଲ ଉଁ ଅଛି ନା କଣ କେତେବେଳେ ତ ଆମ ଦେହ ଖରାପ ହବ ନା ମଣିଷ ଜୀବନ ନା ମେସିନ ବି। ଦିନେ ଖରାପ ହଉଛି। ଭଗବାନ ନ କରନ୍ତୁ ସେମିତି ହଉ ଭଲରେ ସମସ୍ତେ ରୁହନ୍ତୁ। ଡାଲ ଟା ସବୁବେଳେ ଦେହ ପାଇଁ ଭଲ ନୁହଁ।
ହୁଁ।
ହୁଁ ଆଉ ଘରେ ସବୁ କିଏ କିଏ ଅଛନ୍ତି ତମର?
ଘରେ। ମାମା, ଭାଇ, ଦାଦା, ଖୁଡ଼ି ଆଉ ଉଁ ଭଉଣୀ। ଆଉ ଜେଜ ଆଉ ଆପଣଙ୍କ ଘରେ?
ଆମ ଘରେ ଆମ ଘରେ ଉଁ ଆମେ ଜଏଣ୍ଟ ଫ୍ୟାମିଲି ଅଛୁ। ଆ କିନ୍ତୁ ମୁଁ ଯେହେତୁ ରହୁଛି ପିସି ଘରେ ଏବେ ପିସି ଝିଅ ପାଖରେ ରହୁଛି। କିନ୍ତୁ ଆମ ଘରେ ବାବା, ମାମା ମୋର ଦିଟା ବଡ ଭାଇ ଅଛନ୍ତି। ତାପରେ ଦାଦା, ଖୁଡ଼ି ଆଉ ଦାଦାଙ୍କର ଦିଟା। ପୁଅ ଆଉ ମା ଜେଜେମା ଆମେ ଦଶ ଜଣ ଅଛୁ। ହୁଁ ଏବେ ତ ପିସି ଝିଅ ପାଖରେ ରହୁଛି ଆସିକି ଏଠି। ଯେହେତୁ ଭାଇଙ୍କର ଆର୍ମି ଚାକିରି ରହୁଛି ତ ସେ ରୁହନ୍ତିନି ପ୍ରାୟ।
ହୁଁ। ପ୍ରାୟ ରୁହନ୍ତିିନି ତ ଦିଦି ଏକୁଟିଆ ରୁହେ ଯେହେତୁ ଦିଦି ପାଖରେ ଛୋଟ ଛୁଆଟା ଅଛି ତ ତା ପାଖରେ ଆସିକି ରୁହେ।
ଆଜ୍ଞା।
ଆଉ କୁ କିଚି ମାନେ ଆ କଲେ ଖୋଲିନି।
ନା, ଆଜି ବର୍ଷା ହଉ ପାଗଟା ଦେଇଛି, କଲେଜ ଛୁଟି। ଏତେ ଦିନେ ବର୍ଷା ହେଲା କଲେଜ ଯିଆକୁ ଇଚ୍ଛା ହେଲାନି। ହାଲୋ। ହ୍ୟାଲୋ।